ହ୍ୟାଲୋ ହଁ ହ୍ୟାଲୋ। ହଁ କଁ କରୁଚ?
ଏ ଡ୍ୟୁଟି ଯାଉଛି ଆଉ।
ଅହୋ ଖାଇ ପିଇକି ଡ୍ୟୁଟି ଭାଆରିଲେଣି?
ହୁଁ-ଉ ଖାଇନି ପଳିଆସିଲି ଏ ଟିକେ ଏମର୍ଜେନ୍ସି ପଇଲା ତ ହୁଁ ସେଇଥିପାଇଁ ସେ ଡ କେଇଲେ କଇଲେ ଖାଇଆକୁ ଦମୁଁ ଆ ପଳେଇଆସେ
ଓହୋ।
ହୁଁ ହୁଁ ସେଇଥିପାଇଁ ପଳିଆସିଲୁ ଆଉ।
ଓହୋ ହଁ ଡ୍ୟୁଟି ଫେରେ କେତେଟାରୁ କେତେଟା?
ଏ ଆମେ ଏଇ ଖୁଣା ଆସିଲୁ ପୁଣି ଯାଉ ଯାଉ ସକାଳ ଛଅଟା ହେଇଯିବ।
ଓହୋ ଆଠ ଘଣ୍ଟିଆ ଡ୍ୟୁଟି।
ହଁ ଆଠ ଘଣ୍ଟିଆ ଡ୍ୟୁଟି ଏଇଟା କିନ୍ତୁ କାମ ଅଛି ତ ଓଟି ଲାଗିଲା।
ଓ ହଁ ହଁ।
ତ-ଅ ସେଥିପାଇଁ ସେ ଡକେଇଲା। ଏଁ ଆସୁକା ଏଇ ସାଇଡ୍ ରେ ଏଇଖୁଣା ପହଞ୍ଚିଲୁ ଗେଟ୍ ଭିତରେ ଏଣ୍ଟ୍ରି କଲୁ ଚାଲିଚାଲିକା ଚାଲିଚାଲିକା ଯିମୁଁ ଏଇଖୁଣା ଅଧଘଣ୍ଟେ ଲାଗିବ ଆମକୁ ସାଇଡକୁ।
କଣ ଗେଟରୁ-ଉ ଭିତୁରୁକୁ ପ୍ଲାଣ୍ଟ ଅଧଘଣ୍ଟାଏ?
ହଁ ଆମର ଏଠି ବସ୍ ସିଷ୍ଟମ୍ ନା ଆମର ଟାଇମିଙ୍ଗ୍ ସିଷ୍ଟମ୍ ନାହିଁ ନା।
ହୁଁ ହୁଁ ହୁଁ।
ତ ଟାଇମ ହେଲେ ବସ ଦିଅନ୍ତା ଟାଇମ ସିଷ୍ଟମ୍ ନାହିଁ, କିଏ କେ କେତବେଳେ ଆସିବେ ଠିକ୍ ଠିକଣା ନାହିଁ
ହୁଁ ହୁଁ ହୁଁ।
କାମ ଥିଲେ ସେ ଡକେଇବ ନହେଲେ ନାହିଁ ଆଉ-ଉ ସେଇଥିପାଇଁ ବସ୍ ଫସ ଏ ସେ ଜୀବ ଚାଲି ଚାଲିକା ଆରାମ ସେ ଆଉ।
ଆଉ ଭିତୁରୁକୁ ଗାଡି ନିଅନ୍ତିନି?
ନାଁ ଭିତରକୁ ନାହିଁ ଗାଡି ବାହାରେ।
ଓହୋ। ହଁ। ଆଉ କୋଉଁ କମ୍ପାନୀରେ ନାଁ ସେଠୁଁ କୁହନ୍ତିନି ସେଗୁରା ଆଉ ଯୋଉଁ ଆଉ କଣ ସବୁ? ତମ ଗାଁରେ କଣ ସବୁ ଭଲ କେତେ ଜଣ ପିଲା କାମ କରୁଛ?
ଆମ ସାଇଡ୍ ରେ ସବୁ ଆମର ଆମେ ମୁଁ ମୁଁ ଆମ ଘର ପାଖରେ ଗାଁ ରୁ ଗୋଟେ ମୋର ଜଣେ ସାଙ୍ଗ।
ହଁ ହଁ।
ଦି ଜଣ ଆସୁଁ।
ହଁ।
ହୁଁ ଏଠିଁ ସବୁ ବାହାର ପିଲା ଅଛନ୍ତି ସବୁ ବିହାରରୁ ଅଛନ୍ତି ଯୋଉଁ ରୁ ଅଛନ୍ତି ସବୁ। ହଁ ଓଡ଼ିଆ ପିଲା ବି ଅଛନ୍ତି। ଆମ ପାଖପାଖ ପିଲା ହଁ ହଁ।
ସେଠି ଖାଇବାକୁ ଭଲ ଦିଅନ୍ତି ନାଁ?
ଖାଇବା ଏତେ ଖାସ୍ ନାହିଁ ଖାଇବା ଏତେ ଖାସ ନାହିଁ ରା ତି ଖାଇବା ଟା ହଁ ରୁଟି ଚଣା ପଳେଇଆସିଲା ନହେଲେ ଯୋଉଁ ତଡ଼କା ପଳେଇ ଆସିଲା ଏଟା ଅଲଗା କିନ୍ତୁ ଦିନ ଖାଦ୍ୟଟା ସମସ୍ତଙ୍କ ପାଇଁ ସମସ୍ତେ କହୁଛନ୍ତି ତ ଖରାପ୍ ବୋଲି।
ହଁ ହଁ।
ସେଇ ଯୋଉଁ କରୁଛି। ହୋଟେଲ୍ ମଗଉଛନ୍ତି ସେ ହୋଟେଲ ରେ ମାନେ ଭଲ ମାଛ ଦଉନାହିଁ। ମୋ ବାରଥିଲେ ସାଧା ହେଲେ ଚଳିଯିବ। ଆଇଁଷବାରି ଦିନ ହଁ ବାଗ ନୁହଁ।
ହଁ ହଁ।
ଉଁ ହୁଁ। ନାଁ ମଁ।
ହୋଟେଲ ଖାଇବା ନାଇଁ ମୁଁ ଏବେ ଭାତ ଟିକେ ବସେଇବି ବୋଲି। ଯାଉଥିଲି ଫରେ ବନ୍ଦ କରିଦେଇି ପଳେଇ ଆସିଲି ଗ୍ୟାସ୍।
ମୁଁ କହିଲି ଆସେ କଥା ହେଇକି ତାପରେ ଭାତ ବସେଇବି ତରକାରୀ ତ ମୋର ଅଛି।
କିତର କି ତରକାରୀ କରିଥିଲେ କି ଏଠିଁ।
ବୁଟ ଯାଇ ଆଳୁ ତରକାରୀ। ଏ ସନ୍ଧ୍ୟା ବେଳେ କରିକି ମୁଁ ତ ସନ୍ଧ୍ୟା ବେଳେ ଖାଏ ନାଁ ମୁଁ ଖାଇକି ଯିବି ରୁଟି। ଆଉ ମୁଁ ତରକାରୀ କରିଦେଇଛି। ଆଉ ମୋର ଆଳୁ ଭରତା ଥିଲା ଦିନର ସିଏ ଅଛି। ଯୋଉଁ ଆଉ ପୋଟଳ ଆଳୁ ଭାଜିଥିଲି ସିଏ ବି ଅଛି। ଆଉ ଲଗେଇକି ଖାଇବୁ ଦେବେ ଆଉ ଡିୁଟି ରୁ ଆସିଲା ବେଳକୁ ସିଏ ତ ରାତି ଦଶ।
କିର କିରୁଡି ନାଇଁ।
ଆମ ବାବୁ ଯାଇଛନ୍ତି ଡିଉଟି।
ଓ ହୋ ହୋ।
ହଁ। ଡିଉଟି ଯାଇଛନ୍ତି। ସ ସାରଦା କମ୍ପାନୀରେ ଅଛନ୍ତି କମ୍ପାନୀ ଉଁ ହୁଁ ଆମ ପୋଷ୍ଟରେ ଅଛନ୍ତି। ସେ ଯାଇ ଦିଟାରୁ ଯାଇଛନ୍ତି ଦଶଟା ରାତିରେ ଆସିବେ।
ଏଟା ବି ସିଫ୍ଟି
ହଁ ହଁ।
ହୁଁ ହୁଁ ଆଉ ଖାଇବାକୁ କଣ କରିକି ଦେଇଛ ନା ଏତେ ଟାଇମ୍ ରହିବେ।
ମ ସେ ସେ ଖାଆନ୍ତିନି ସେ ମିଳେ ସେଠି ବିସ୍କୁଟ୍ ଚା ଦିଅନ୍ତି ସନ୍ଧ୍ୟା ବେଳେ। ସେ ଖାଇ ଦିଅନ୍ତି ଆସିଲେ ଘରେ ଖାଆନ୍ତି ଭାତ। ସେ ରୁଟି ଖାଆନ୍ତିନି ସେ ଭାତ ଖାଆନ୍ତି ସେ ରୁଟି ରୁଟି ଖାଇକି ରହି ପାରିବେନି କାମ ପ୍ରେସର ପଡ଼ୁଚି ସେ ରୁ ରୁଟି ଖାଇଲେ ପେଟ ପୁରିବନି ସେ ରୁଟି ଖାଇବେନି ପଟିଏ ଦେଢ଼ ପଟ ଏମିତି ଖାଇ ସେ ଭାତ ଖାଇଲେ ଦିଟା ଖାଇବେ ହଁ।
ଆଉ ଛୁଆ ପିଲା ସେ
ଝିଅ ମୋର ନାଇଁ ଝିଅ ମୋର ଓଡ଼ିଶାରେ ପଢ଼ୁଛି। ହଷ୍ଟେଲରେ ପୁଅ ମୋର ମାମୁଁ ଘରେ ଅଛି। ମାମୁଁ ଘରେ ରହକି ପଢ଼ୁଛି।
ଓହୋ ପୁଅ ପୁଅ ବଡ଼ ପିଲାନା ଛୋଟଟା?
ପୁଅ ଅଷ୍ଟମରେ ପଢ଼ୁଛି। ଆମ ଘରେ ଅଛନ୍ତି ଫୁଲ୍ ପରିବାର ଆମର ମୋର ଦି ଭାଇ। ମୋ ଦି ଭାଇଙ୍କର ଆମେ ଦି ଭଉଣୀ ଆମ ଦି ଭାଇ ଦି ଭଉଣୀ ଦି ଭଉଣୀରେ ମୋ ବଡ଼ ଭାଇର ପୁଅଟେ ଝିଅଟେ ସାନ ଭାଇର ତିନିଟା ଝିଅ। ଆମର ମୋ ଦିର ପୁଅଟେ ଝୀ ମୋର ବି ପୁଏଟେ ଝିଅଟେ ଆଉ ମୋ ପୁଅକୁ ତ ମୋ ପୁଅକୁ ସେଠି ସମସ୍ତେ ଭଲ ପାଆନ୍ତି ଛୋଟ ବଳରୁ ଯାଇକି ଅଛି ସେଠି।
ଆଉ ଭଲ ଆପଣଙ୍କର ସବୁ ଦୁଇ ଦୁଇ ଆଉ।
ହଁ ହଁ ସବୁ ଦୁଇ ଦୁଇ ଆଉ ଆମର ଆମ ଘରଟା କୋଳ ଚହଳ ଘର ଆମର ଛୁଆଟାକୁ ସମସ୍ତେ ଭଲ ପାଆନ୍ତି ଖାସ୍ କରି ତା ଭାଇ ବେଶୀ ଭଲ ପାଏ ତାକୁ।
ହୁଁ ହୁଁ।
ହଁ ଆଉ ତା ମାଇଁ ବି ବହୁତ ଭଲ ପାଏ ଆଈ ସେ ଆଇ ବି ବହୁତ ଭଲ ପାଏ ମାମୁଁ ମାନେ ଭଲ ପାଆନ୍ତି ସେମିତି ରହିଯାଇଛି ଆଉ। ଆଉ ଏଠିବି ଏଠିକି ଆଣିକି ପଢ଼େଇବା ପାଇଁ ସୁବିଧା ନୁହଁ ଏଠି ତେଲୁଗୁ ମିଡିୟମ ଆଉ।
ଏଠି ଭାଷା ବୁଝିପାରିବନି ନା।
ଛୁଆ ଭାଷା ବୁଝି ପାରିବନି କି ତାଙ୍କ ପାଠ ବି ବୁଝି ପାରିବନି ଇଂଲିଶ ପଢ଼େଇଲେବି ସେ ଗୋଟିଏ ରହିବ ତେଲୁଗୁ।
ହଁ ସେ ଇଂଲିଶ ଟା ନା ସିନା ଇଂଲିଶ ତୋ ଭାଉଜ କୁ ଆସେ ତେଲଗୁ ପରା
ନାଇଁ ସେ ଛୁଆ ପାରିବନି ସେଥିପାଇଁ ସିଏ କହିଲେ ନା ମୁଁ ସେଠିକି ଯିବିନି। ଶାଶୁଘରେ ତ ଆମର କେହି ନାହାନ୍ତି ଆଉ ସେଠି ଆଉ ପଢ଼େଇ ହେବନି। ସେଥିପାଇଁ ଆମ ଘରେ ସେ ଛୋଟ ବେଳରୁ ଅଛି। ସେ ରହିଯାଉଛି ଆଉ ମତେ ଛଡ଼ିକି ରହିଯାଇଛି ସେଠି। ସେତିକି ଭଲ ପାଇବା ଦେଇଛନ୍ତି ସେଇଥିପାଇଁ ସେ ମତେ ଛାଡ଼ିକି ରହିଯାଇଛି ଆଉ।
ଓ ହ ଆପଣ କେତେ ବର୍ଷ ହେଲା ଏମିତି ଗଲେଣି କି ସେଠିକି?
ଏ ପାଞ୍ଚ ବର୍ଷ ହେଲା ଆସିଲିଣି ସିଏ ରହିଯାଏ। ମତେ ଛାଡିକି।
ହୁଁ
ତାପରେ ଝିଅ ତାରେ ପଢୁଛି ହଷ୍ଟେଲ ରେ।
ହଁ ହଁ
ସେ ଭାଇ ଭଉଣୀ ଥିଲେ ମାମୁଁ ଘରେ ଦି ଜଣ ଯାକ ଝିଅ ହ ହଷ୍ଟେଲ ପଳେଇଲା ଆଉ ଏବେ ପୁଅ ଅଛି ଏକା ଆଉ। ତାର ମୋ ଗତିରେ ଯେତିକି ଅଳି ଅର୍ଦଳି ନାହିଁ ତା ମାମୁଁ ଘରେ ସେତିକି ସମସ୍ତଙ୍କ ସହିତ ତାର ଅଳି ଅଛି। ତ
ହଁ ମାମୁଁ ଘରେ ମିଶିଗଲା ଆଉ।
ହଁ ହଁ ଦି ଜଣ ଯାକ ଛୁଆ।
ହୁଁ ହୁଁ ଚଗଲା ଚଗଲି ହଉଛନ୍ତି ନା ହଉନାହାନ୍ତି।
ନା ନା ସିଏ ଆମର ଚଗଲା ଛୁଆ ନୁହନ୍ତି।
ଆଉ ଭଦ୍ର ଛୁଆ ଦିଟା ହୁଁ ହୁଁ।
ଆ
ହ ଆଉ ହଁ କଣ କୁହ ଆଉ ତମ ତମ ସିଆଡେ ରଥଯାତ୍ରା ହୁଏ ନା ହୁଏନି?
ନା ମ ଏଠି କଣ ରଥଯାତ୍ରା ହୁଏ।
ରଥଯାତ୍ରା ଯାହା ହୁଏ ଓଡିଶାରେ ନା।
ହଁ ହଁ ହଁ ହଁ ବାହାରେ ହୁଏ ଆମେରିକାରେ ବି ହଉଛି ରଥଯାତ୍ରା କିନ୍ତୁ ଏଠି ଆନ୍ଧ୍ରାରେ ହୁଏନି।
ଆନ୍ଧ୍ରାରେ ରାକ୍ଷସ ଇଏ ସିଏ ଠାକୁରଙ୍କୁ କଣ ଭଳି
ହ ହ ହ
ହୁଁ ଆଉ ସେଠି କଣ ସେଠି ବଡ ବଡ ପର୍ବ ପର୍ବ ସବୁ
ଏଠି ଏଠି ବଡ ପର୍ବ ହେଲା। ତାଙ୍କର ଯୋଉ କଣ କୁହନ୍ତି ଆମର ମକର ସଂକ୍ରାନ୍ତି।
ହୁଁ ହୁଁ।
ତାଙ୍କର ମକର ସଂକ୍ରାନ୍ତି ଟା ହେଲା ବଡ ପର୍ବ ଆମର ଯେମିତି ରଜ ତିନି ଦିନ ତାଙ୍କର ଏଇଠି ତିନି ଦିନ ଯାକ ବଡ ପର୍ବ ପ୍ରଥମ ଦିନ ଠାକୁର ପୂଜା କରିବେ ସୂର୍ଯ୍ୟ ନାରାୟଣ ପୂଜା। ସମସ୍ତେ ମାନେ ଧଳା ଡ୍ରେସ ପିନ୍ଧି ଅଣ୍ଡିରପୁଅ କରିବେ।
ହଁ ହଁ।
ପୁଅ ପିଲା ମାନେ କରିବେ ଉ ସୂର୍ଯ୍ୟ ପୂଜା ନା ଯୋଉ କଣ ନାରାୟଣ ପୂଜା ତା ପରଦିନ। ସେଦିନ ପୂଜା ଯିବା ସବୁ ଉପାସ କରିବେ ତା ପରଦିନ ସମସ୍ତଙ୍କ ଘରେ ମଟନ ଚିକେନ ମାନେ ସେ ହିସାବ ନାହିଁ।
ହୁଁ ହୁଁ ହୁଁ ତାଙ୍କର କହିଲ ଏଠି ଫେମସ ଅଛି। ସବୁ ମାନେ ଏମତି ଡେଥ କରିଯାଆନ୍ତି ତାପରେ ସେ ମାନେ ତାଙ୍କୁ ମାନେ ସବୁ ସଂସ୍କାର କରିକି ଆସିକି।
ଖାଇବେ ହଁ ହଁ ହଁ ହଁ ହଁ ହଁ। ତାଙ୍କର ଆମର ସେଠି ଓଡିଆଙ୍କର ମାନେ ଆମେ ଏଗାର ଦିନ ଯାଇଏ ପାଳିବା। ଦଶ ଦିନ ଯାଏ ପାଳିବା ଆଉ। ମାନେ ଏମିତି କି ଆମେ ଲଙ୍କା ରାଗ ବି ଖାଇବାନି କି ତେଲ ମସଲା ଖାଇବାନି ତାଙ୍କର ଏଠି ଶବ ନେବେ ସବ ସାଙ୍ଗରେ ହିଁ କୁକୁଡା ନେଇକି ଯାଇଥିବେ। ସବୁ ଏଣେ ପୋଡିବେ ସେ କୁକୁଡ଼ାକୁ ଆଣିକି ଆସିବେ ଏଠି ରୋଷେଇ କରିକି ଖାଇବେ।
ତାଙ୍କର ସବୁ ଏମିତି ଅଛି। ହଁ ଆଉ ତାଙ୍କର ଆହୁରି ତାଙ୍କର ଗଣେଶ ପୂଜା ବି ଭଲ ଫେମସ ହଡକ ହଁ ହଁ ଗଣେଶ ପୁଜା ମେଢ ହୁଏ। ମେଢ ସବୁଆଡେ ମାନେ ଗଣେଶ ପୂଜାରେ ମେଢ ହେଇକି ଦଶ ପନ୍ଦର ଦିନ ଖଣ୍ଡେ ରହିବେ ଠାକୁର। ରହି ସବୁଦିନ ଡିଜେ ବାଜିକି ନାଚ ଗୀତ ହୁଏ ହେଲା ପରେ ସେଦିନ ଅ ଭସାଣି ତ ହବ ତା ପୂର୍ବ ଦିନ ତାଙ୍କ ସବୁ ଖାଇବାକୁ ଦିଅନ୍ତି ଭୋଜି।
ହୁଁ ହୁଁ ହୁଁ।
ଭୋଜିରେ ଆମର ଘର ଘର ବୁଲିକି ଡାକିବେ ଭୋଜି ତାଙ୍କର ଏ ଟିକେ ଆଉ ଡାକିବାରେ ନାହିଁ।
ଆଉ ଯିଏ ଯାହା ଯାଇ ଖାଇ ପାଇଲା?
ଯିଏ ଯାଇକି ଖାଇ ପାଈଲା।
ଓହୋ ଭୋଜି ମାନେ ସେମିତି ଭୋଜି ଅଛି ମାନେ ଆଉ ଡକା ଡକି ସିଷ୍ଟମ ନାହିଁ। ସେ ଜାଣିଥିବେ ଯେ ସମସ୍ତେ ଆସିବେ।
ଆସିବେ ହଁ ହଁ, ସେ ଯଦି ମାଇକି ଧରିକି ଡାକିଦେବେ ଯେ ଏଇଠି ଭୋଜି ହଉଛି କିଏ କୁଆଡେ। ସେ ସମୟରେ ପା ଯୋଉ ଉଁ ଭାଲୁ କଣ କୁହନ୍ତି ଏ ଗଣେଶ ପୂଜା ଟାଇମ ରେ ସବୁ କଥାବାର୍ତ୍ତା ହେବେ ଆଜି କୋଉଠି ଭୋଜି ଅଛି କାଲି କୋଉଠି ଭୋଜି ଅଛି ତାଙ୍କ ଭାଷ ସ ସବୁ ଏ ସବୁ କଥା ହେବେ ସେମାନେ ଜାଣିଛନ୍ତି ଆରି ଭିତରେ ଭୋଜି ହିଁ ଦିଆହବ ସବୁଆଡେ ସବୁ ସବୁ ଗାଁ ରେ ମେଢ ହୁଏ ନା। ଆଉ ସବୁ ଗାଁରେ ହିଁ ଭୋଜି ଦିଆଯାଏ ଆଉ ତାଙ୍କୁ ଡାକରା ଡାକିବାକୁ ପଡିବନି ସେ ସବୁ ଓ କୁହନ୍ତିନି ଶୁଙ୍ଗି ଶୁଙ୍ଗି ପଳେଇଆସନ୍ତି ସେ ସବୁ ସୁଙ୍ଗି ସୁଙ୍ଗୀ କି ପଳେଇଆସିବେ ଭୋଜି ଖାଇବାକୁ ସେଇଆ। ହୁଁ ଏଇ ଏଇ ଭୋଜି ଆଉ। ଏଇଭଳିଆ ପର୍ବ ତାଙ୍କର। ନହେଲେ ଆମର ଯେମିତି ଯାତ୍ରା। ଆଉ ଗୋଟେ ଗୋଟେ ଯଜ୍ଞ ହଉଛି ଆମର ଦୁନିଆ ପଇସା ସବୁ ଖର୍ଚ୍ଚ ହଉଛି। ତାଙ୍କର ସେ ସବୁ ନାହିଁ। ଯାତ୍ରା ଏଠି ନାହିଁ।
ତାଙ୍କର ଯୋଉ କରିବେ ମକର ସଂକ୍ରାନ୍ତିରେ। ଏ ଏ ସେମତି ବୋଜିବା ତଥା ହଁ। ତାପରେ ଛକ ଛକ କି ମେଲୁଡି ହବ ସେଇ ମେଲୁଡିରେ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେବେ। ସେ
ହୁଁ ହୁଁ ଆ ନ ନ ହେଡି ଫେମସ ଆମ ଓଡିଶାରେ କଣ କି ଆମ ଓଡିଶାରେ ଜଣେ ଖଟିଲେ ଦଶ ଜଣ ଖାଇବେ ତାଙ୍କ ତାଙ୍କର ସେଠି ନା ତାଙ୍କର ସେଠି ସମସ୍ତେ ଖଟିବେ ହଁ ସ୍ତ୍ରୀ ଲୋକ ସେ ସବୁ କାମ ଫାମ କରିବା ଯାଉଛନ୍ତି।
ହଁ ହଁ ସ୍ତ୍ରୀ ଲୋକ ବି ବିଲୁକୁ ଯାଉଛନ୍ତି। ତାଙ୍କର ଏଠି। ଠି ମାନେ କେହି ବସିବ ନାହିଁ ରାତି ରାତି ପାଇଲେ କାହାରି କିି ପାଇବନି।
ହୁଁ ହୁଁ।
ହଁ ହଁ।
ଓ ହଉ ହଉ ମୁଁ ରଖୁଛି ଆଉ।
ହଉ ହଉ। ହଉ ହେଇଗଲାଣି ଟାଇମ୍ ହଉ ରଖିଦିଅ।